ହ୍ୟାଲୋ।
ହୁଁ କଣ କରୁଚୁ?
ଏଇ ଛାତ ଉପରେ ଅଛି ତୁ?
ମୁଁ ଅଛି ଢେଙ୍କନାଳତ ଉ
ଢେଙ୍କାନାଳ କଣ କରିବ।
ଏଇ ରହୁଚି ତ ଆଉ।
ରହୁଚୁ ବଲେ।
ଏଇଠି ରହୁଛି ଭାଇନାଙ୍କ ପାଖରେ।
ମାନେ କାମ ନା ପାଠ ପଢ଼ା ମ? କୋଉ କାମ।
ପ୍ଲାୟ କାମ କାମ ଶିକା ହଉଛି ରେ।
ମାନେ ଶିଖିଲେ ଆମ ପଇସା ନାହିଁ।
ଆଁ,
ମାନେ କାମ ଶିଖିଲେ କଣ ପଇସା ଦେବେନି?
ଖାଇ ପିଇକି ଫାଞ୍ଚ।
ହଁ ଚଳିବ ସି
କାମ ଶିଖି ସାଇଲା ଠୁ ଗ୍ରୋଥିଂ ଆ, ହୁଁ।
ହଁ, ହଁ ଆଉ ପାସ୍ ନ ଫେଲ୍।? ମୋର ବ୍ୟାକ୍ ଲାଗିନି କୋଉଥିରେ ପାସ୍ ହେଇଯାଇଛି।
ମୁନାର ବ୍ୟାକ୍ ଲାଗିଯାଇଚି ବା।
ତାର ଓଡ଼ିଆରେ ଜିରୋ ରଖିଚି ପୁରା।
ସେଇଟା ଯାହାର ବ୍ୟାକ୍ ଲାଗିଥିବ ହେଇଟା ମାନେ ମାର୍କ କେତେ ଅଛି ଦେଖଉନାହାନ୍ତି। ହେଟା ଜିରୋ କରି ଦଉଛନି।
ବ୍ୟାକ୍ ଲାଗିଯାଇଚି ଗୁଟେ। ଓଡ଼ିଆ ଟାରେ।
ଆଉରି ପିଲାଙ୍କର ଅଧିକାଂଶ ପିଲାଙ୍କର ଲାଗିଚି ଏମ ଡି ସି ରେ।
ହଁ ବା ମାନେ ଚାଳିଶ ପିଲାଙ୍କର ଲାଗି ଯାଇଚି ଏକାଥରେ।
ହଁ ଏମ ଡି ସି ରେ ପ୍ରାୟ ପିଲାଙ୍କର ଲାଗିଛି।
ଚନ୍ଦନ ର ଲାଗିଯାଇଚି। ଗୁଧାର। ତାର ମୁଁ ପଚାରିନି ତାକୁ। ତାକୁ ଦେ ଥିଲି କାଲି ଯେ ପଚାରନି।
ଆଉ ସବୁଠୁ ଅଧକ କାହାର ରହିଲା?
ଉଁ, ଏପଟେ ମୁଁ ଜାଣିବାରେ ମୁଁ କାହିଁକି ଜାଣିନି କାର ରହିଲା ଅଧିକ। କଲେଜ୍ ଯିବା କଥା ଯେ କଲେଜ୍ ତ ଛୁଟି ଅଛି।
ମାର୍କ କେତେ ତୋର?
ମୋର ବେଶୀ ନାହିଁ ମୋ ଶହେ ଏକସ୍ତରୀ ନା ଏମିତି କଣ ଅଛି।
ପଣ୍ଡ ସେ ମାନେ ସେଭେନ୍ ପଏଣ୍ଟ କେତେ?
ମୋର ସେଭେନ୍ ପଏଣ୍ଟ ଏମିତି କେତେ ଗୁଟେ ଥିଲା। ରହ ଦେଖିକି କହିବି? ସେଭେନ୍ ପଏଣ୍ଟ ରହ ମନ ପଡୁନିରେ। ସେଭେନ୍ ପଏଣ୍ଟ ସେଟା ଦେଖା ଯାଉନି ଆଉ ପରେ କହିବି ନହେଲେ। ସେଭେନେ ପଏଣ୍ଟ କେତେ ଗୋଟେ ଏମ ଥିଲା ଗୋଟେ
ହଉ ଆଉ ଆଉ ବୁଲାବୁଲି କଣ ବୁଲାବୁଲି କୁଆଡେ ଯାଇଥିଲ ନା କଣ?
ବୁଲା ବୁଲି କିଛି ନାହିଁ ମୋ। ଗାଁ ସାରା ବୁଲିବା କଥା ତ।
ଅ, ଗାଁରେ ବୁଲା ହଉଚି। ଆଉ ତୋମର କଣ ଯାତ୍ରା ଫାତ୍ରା ହୋଉନି ଏବେ?
ଯାତ୍ରା ଏବେ ହେଇଥିଲା ରେ ମଝିରେ।
କୋଉ ଯାତ୍ରା?
କାଳି ଦହନକୁ ଆଉ
ହଁ ଦିନକରେ ହେଇଥିଲା ବା। ଅଁ, ଯା ଏ ରଜଟି।
ରଜ ଠି ହେଇଥିଲା ଲାଷ୍ଟ ରଜ ଦିନ।
ହୁଁ।
ଆଉ ଏନ୍ ଯାତ୍ରା ଫାତ୍ରା କିଛି ନାହିଁ ମୋ।
ରହୁଚୁ? ଗାଁରେ ଅଛୁ।
ସମ୍ବଡାକୁ ମୁଁ ଆଜି ଯିବି।
ଉଁ, ସଁ ପଟେ ଯିବା ଏ କଲେଜ୍ ଯାଉନଥବ ବୋଧେ କେଇ?
ନାଇଁ ମୋ କଲେଜ୍ ଆଜି ଯାଇଥାନ୍ତି ଯେ ଆଜି ଛୁଟି। କାଲି ଯାଇକି ଦେଖିଲେ ଯିବା ଆଉ।
ଆଜି କଣ କି ଛୁଟି?
ଆଜି କଣ ଗୋଟେ ସେକେଣ୍ଡ ଇୟର ପିଲାଙ୍କର କଣ ଗୋଟେ ହଉଛି। ଆମର ରିଆଡମିସନ ହବନ କି ରେ?
ହେଇଗଲାଣି ନା।
କରିସାରିଲୁଣି ତୁ?
ହେଲା ଏତଳକୁ ଫାଷ୍ଟଏର୍ ଚେଞ୍ଜ କରିନଥିଲେ।
ହୁଁ ଉ
ତଳକୁ କରିଦେଇଥିଲି, ଯେ -କରିଦେଇକି ପଳେଇଆଇଥିଲି ଇଆଡେ। ଏବେ ଆଉ ଥରେ କହୁଛନ୍ତି କରିବେ ବୋଲି ଯେ, ଚେଞ୍ଜ କରିବେ, ଫୋନ କରିଥିଲି ଯେ ସେ କହିଲେ ଆଉଥରେ ସେ ପଇସା ରିଟର୍ଣ କରାହେଇଯିବ ଆସିକି ଆଉଥରେ
ହଁମରା ମୁଁ ମୁଁ ବି ନେଇକି ଯାଇଥିଲି ମତେ କହିଲି କି ଆଉ ଏଇ ନା ହବନି ଯାଇକି ଜେଡ ଯୁଡ ଡେଡ ଛାଡା ହେଇଥିଲା ହେରା ହବନି। ପରେ କଲାଣୀ ନା ଏମତି କଣ ଗୋଟେ କରିବାକୁ ପଡିବ।
ହୁଁ ସେ କହିଲେ ଅନଲାଇନ ରେ କଣ ହଉଛି ଦେଖିବା ମୁଁ ହବ ଯଦି ପ୍ରକାଶକୁ କହିଦେବି ଆଉ କଣପାଇଁ ।
ହଁ ଅ ଏକ୍ସାମ ଏବେ ନାହିଁ ଆଉ ତିନି ମାସ ଯାଇ ତିନି ମାସ ପରେ ବୋଧେ। ମୁଁ ବି ଭାବୁଛି ପଳେଇବି ମ।
ଯୋଠି ଥିଲୁ।
ହଁ ହେଠିକି ପଳେଇବି ତାପରେ ଆସିବି ତିନି ମାସ ପରେ ଏକ୍ସାମଠିକି ଆଉ।
ତିନି ମାସ କୁଆଡେ ଯିବ କି -ଏତେ ମାସ ଏତେ ଯିବନି ଆଡ ମାସ ଆଡକୁ ଦେଖିବ ଏକ୍ସାମ୍ ହବ।
ଆଉ ତାହେଲେ ଯିବନି ତାହଲେ ଆଉ।
ଆର ମାସ ଏକ୍ସାମ ଦେଇ ସାଇଲା ପରେ ଯଦି ଯିବୁ ବୋଲି ଯିବୁ।
ସେତୋଳୁ ପଳେଇଥିଲେ ହେଇଥାନ୍ତା ଯେ, ଯାଇନି ଯାଇନି ଏକାଥରେ।
ଏକଜାମ ସରୁ ସରୁ ତୁ ଯିବୁ ବୋଲି ଯିବୁ ନା ଆଉ ଆ ଆଉ ଏବେ ଆରାମ ଏଇଟି ଇଣ୍ଟରନାଲ ହବ ଦେଖ ଆଉ ଦେଖୁ ପନ୍ଦର ଦିନ ଭିତରେ ଇଣ୍ଟରନାଲ ହେଇଯିବ ତାପରେ ଆର ମାସ ଆଡକୁ
ତୁ ଇଣ୍ଟରନାଲକୁ ଆସିବୁନି କି? ଇଣ୍ଟରନାଲକୁ ଆସିବୁନି?
ଯିବି ନା ଆଉ ପରୀକ୍ଷା ଦେଇଯିବୁନି କେ ବ୍ୟାଗ୍ ଲାଗିବନି।
ହଁ ଅ
ପରୀକ୍ଷା ହଉ ଯାହାହଉ।
ମୁନା ମତେ କାଲି କହୁଛି ଆଉ ଫେଲ ହେତେବେଳେ ହେଲା, କହୁଛି ମୁଁ ଆଇ କରିବି ଏଇଟା ଆଉ କରିବିନି।
ଗୋଦାଡ଼ା ମତେ କହୁଛି, କହୁଛି ଆରେ। ମୁଁ ଯଦି ଏବେ ରହିଯିବି ଏଇ ବର୍ଷ ଆଉ ପଢିବିନି ଆର ବର୍ଷ ଯାଇକି ପଢିବି ଆଉଥରେ ନୂଆ ନାଁ ଲେଖେଇ କେମିତି କଣ ହବ। ହଟ୍।
ସିଏ ମତେ, ମତେ ଆସୁ ଆସୁ କହିଲା ମୁଁ ଜାଣିନଥିଲି ବାହାରିଛି ବୋଲି ରେଜଲ୍ଟ। ସିଏ କହିଲା ଆଉ ମୋର ବ୍ୟାଗ ଲାଗି ଯାଇଛି ରେ ଗୋଟେରେ। ମୁଁ କହିଲି ବ୍ୟାଗ କଣ ବାହାରିଲାନି କି ରେଜଲଟ? ହଲା ହଁ ବାହାରିଥିବ ମୁଁ କହିଲି ମୋର ତ ସାଂସ୍କ୍ରିଟ୍ ଅନ୍ରସ୍ ମୋର ବୋଧେ ବ୍ୟାଗ ଲାଗିଯାଇଥିବ ପୁରା ଆଉ। ମୁଁ ଦେଖେଲା ବେଳକୁ ମୋର ବ୍ୟାଗ ଲାଗିନି ସବୁଥିରେ ପାସ।
ହୁଁ ଉଁ
ମୁଁ ତ ଭାବିଲି ମୋର ସାଂସ୍କ୍ରିଟି ମୁଁ ଲେଖଥିଲି ହେଲେ ବି ଯେ ହେଲେ ଏ ଓ କାଳେ ବ୍ୟାଗ ଲାଗିଯାଇଥିବ।
କୋଉ ଥରେ ଯାଉଚ, ହାଇଦ୍ରାବାଦ ଟ୍ରେନ ରେ ଯାଉଥିବ।
ହଁ ଟ୍ରେନରେ ମ, ଟ୍ରେନ ରେ ଗଲା ବେଳୁ ଟ୍ରେନ ରେ ଆସ ତିଲା ବେଳୁ ବସରେ। ହେଇ ସେମ୍ ଚବିଶ ଘଣ୍ଟା ଚବିଶ ଘଣ୍ଟା ନୁହ ତ ବାଇଶ ଘଣ୍ଟା।
ବସି ବସି ବି ଜାଡା ହଉଥିବ।
ନାଇଁ ବସ ରେ ଏସି ଲାଗିଛି, ଚାର୍ଜର ଅଛି, ମୋବାଇଲ ଦେଖି ଦେଖି ଆସିବୁ। ଟ୍ରେନ ରେ ଟିକେ ବିଜାଡିଆ ଲାଗୁଛି।
ସବୁ ଲୋକ ଯିବା ଆସିବା ପୁଣି କେଁ କାଁ। ବସ ରେ ଆରାମସେ ଆସିବୁ ହଜାର ଟଙ୍କାରେ ଟିକେଟ ବୁକ୍ କରିବୁ। ଆଗୁଆ କରିବାକୁ ପଡିବ ତିନି ଚାରି ଦିନ
ହୁଁ।
ଥିଲେ ତାପରେ ସେଠୁ ବସ ରେ ବସିକି ଆଇବୁ। ନହେଲେ ଟ୍ରେନରେ ଆସିଲେ ଅସୁବିଧା ହବ। ଏବେ ତ ଏଇଠୁ ଏଠୁ ଯାହାହେଲେ ବି ହବ ଛଅ ସାତଶହ କିଲୋମିଟର।
ହୁଁ ହୁଁ। ହଉ ଆଉ। ଯାଉଛୁ ତୁ ସେଇଠି କା କାମ କଣ ତୋର?
କାମ କିଛି ନାହିଁ ମ ସେଇଠି ଅଛି ମାନେ କମ୍ପାନୀର ସେଇଟା ଗୋଟେ କଫି ସପ୍ ଭଳିଆ। ହେଲା ମାନେ ବେ ବେ କ୍ରି ଆଇଟମ୍ ସେଇଟା ସବୁ ଯେମ ବିସ୍କେଟ୍ ଆଉ ତାପରେ ଏଠୁ ସ୍ଵିଗି ଜମାଟୋ ଅଛି ପିଜା ବର୍ଗ ଗର ଚାହା କଫି ଆଉ କେକ୍ ପେଷ୍ଟ୍ରି ଏସବୁ। ମୋର କେକ୍ କାଉଣ୍ଟରେ ମୁଁ ଥିଲି। କେକ୍ କାଉଣ୍ଟରେ ଥିଲି, ରହି ଆସିଥିଲି। ତାପରେ ହେଠୁ ଏଠି ଖାଇବା ଭଲ ନୁହଁରେ ସେଇଥି ଲାଗି ପଳେଇ ଆସିଲି ଆଉ।
ସେଠି ଆଉ କିଏ ରହୁଛି ନା କ ତମ ଗାଁର?
ସେଇଠି ଆମ ଗାଁ ର ସମସ୍ତେ ଅଛନ୍ତି। ମାମୁଁ ଘର ସମସ୍ତେ ଅଛନ୍ତି।
ହ ହୋ କାହିଁ ପଳେଇ ତ ନା ଆଉ
ସେଥିପାଇଁ ପଳେଇଥିଲି, ତାପରେ ସେଠୁ ମୋ ପୁସି ଭାଈ ପଳେଇ ଆଇଲା ଯୋଉ ତା ହାତରେ ପଳେଇ ଆସିଲି ଆଉ। ହଁ ଯାଇନ ଯାଇନି ଏକାଥରେ ଯାଇନି ଯିବାକୁ ବି ଇଛା ହଉନି ସିଆଡ଼େ ଆଉ।
ଏଇଟା ପାଖ ଦେଖିକି କରିବ ନାଇ।
ପାଖ ଗାଁ ଦେଖି ରହିବା ମାନେ ଅସୁବିଧା ସୁବିଧା ହବ ଆସ ହଉନି ନା ଜଲଦି ଆଉ ଆମ ପାଖରେ ତ ପଇସା ନାହିଁ ପ୍ଲେନ୍ କରିକି ଆସି ହବ ନା।
ଏଇ ଶହେ ଦେଢଶହ ଭିତରେ ରହିବ ନାଁ ଛଅ ସାତଶହ ଗଲା ବେଳ କୁ ନାମ ନଉଥିବୁ କୁଆଡେ ଆସିପାରୁ ନଥିବୁ ପୁଣି କଣଟେ ହେଲା ବେଳକୁ।
ହଁ।
ଶହେ ଦେଢଶହ ଭିତରେ ରହିଲେ ହଁ ଯ ଦିନ ଘଣ୍ଟେ ଘଣ୍ଟେ ଦେଢ ଘଣ୍ଟା ଲାଗିବ ଦି ଘଣ୍ଟା ଆସିବୁ ସାଙ୍ଗେ ସାଙ୍ଗେ।
ଆଉ ଏମିତିରେ, ଏମିତିରେ ମୁଁ ଦି ଥର ଯିବା ଆସିବା କଲି ଯେ ଫାର୍ଷ୍ଟ ଥର ଟ୍ରେନ୍ ରେ ଗଲି। ଟ୍ରେନ ଯେ ମାନେ ଅଣ୍ଟା ପିଠି ଆରେ ଦରଜ ହେଲା ଯାଇକି ଦି ଦିନ ପୁଣି ରେଷ୍ଟ ନେଲୁ, ମୁନା ର ମୋର ଯୋଉ ଯାଇଥିଲୁ।
ହୁଁ।
ପଳେଇ ଆସିଲା ମା ସେଠିକି ମୁଁ ଆସିବି ଆସି କହିଲି ତାପରେ ସେଠୁ ମତେ ତୁଛି ପଳେଇଲାନି କି।
ହୁଁ।
ସେଇଥିଲାଗି ରହିଗଲି ଆସିଲିନି ଯାଇକି ନଅମାସ ପରେ ଆସିଲି। ଆସିକି ଏବେ ତ ଏମିତି ଅଛି ଗାଁ ରେ ଆଉ, କୁଆଯାଉନି ଆଉ।
ଆମର ଡ୍ୟୁଟି କଣ ଆମ ତ ଏଇଟା ସେ ମାନେ ଗୋଟେ ବିଲ୍ଡର ଅଛି ମାନେ ସେଏ ଘର ପୁରା ଆରମ୍ଭ କରିବାଠୁ କଲର କାମ ଶେଷ କଲର ର କଲର ଲେଟ ସବୁ ବେ
ସବୁ ବୁଝିବ ମାନେ ଘର ଟା ସିଏ ନିଜେ ତିଆରି କରିବ ଆଉ।
ହଁ ଗ ସି ଆମେ କାଠ କାମ କରୁଛୁ ଆଉ। ସିଏ ଆମକୁ ହଁ ସିଏ ଲୋକ ସି ଆମକୁ ଠେିକା ଦେଇଦଉଛି ନ କାମ କାମ ଏତିକି ଆମେ କରିବୁ ଯେ ତ ଦିନ ଆମର ପ୍ରଫିଟ୍
ତର କଣ ପୁରା ହେଇନି ଯୋଉ ସର୍ଭେ ଗୁଡା?
ମୁଁ ଏବେ ଫିଟେଇଛି ରେ। ଏବେ ପାଞ୍ଚ ଛଅ ଦିନ ହେଲା ଫିଟିଛି କାଲି ରାତିରେ ମୋର ଟକ୍ସ ଆସିଲା।
ଏ ଯୋଉ କଥା ହବା ଟା ନା ମାନେ କଥା ହୱବା ଟା ଆଗରୁ ଆସିଥିଲା?
ନାଇଁ ଆସି ନଥିଲା ଆଗରୁ ଏବେ ମୋର ଦେଖିଲା ଟକ୍େଷଗଲା କାଲି ରାତିରେ ଏବେ ପାଞ୍ଚ ଟା ଟା ଆ ଆ ହଉ ଯି କରିଦେବି।
ଏଇ ପାଞ୍ଚଟା ଡାକସ କଥା ହେଲା ପରେ ଆହୁରି ଆସିବ ଆହୁରି ପାଞ୍ଚଟା ଆସିବ।
ହଁ।
ନାଇଁ ନାଇଁ ଆହୁରି ଦଶଟା ଆସିବ ପାଞ୍ଚଟା ନୁହଁ। ପାଞ୍ଚଟା ଡଶହ ପୁରା ଗଲା ପରେ ଦଶଟା ଆସିବ।
ହଁ।
ପୁରା ଗଲା ପରେ ଆହୁ ଆହୁରି ଦଶଟା ଆସିବ ପଚିଶଟା ଆସିବ।
ତାପରେ ଆସିବ ଗୋଟେ ଟାଇପିଙ୍ଗ। ଟାଇପିଙ୍ଗ କରିବୁ ସେମାନେ ଲେଖିକି ଛାଡ଼ିଥିବେ ଯେଉଁଟା ସେଇଟାକୁ ତ ଟାଇପିଂ କରି ଛ ଓଡିଆ ଲେଖିକି ଛାଡିବୁ ସେଥିରେ। ସେ ଇଂଲିଶରେ ଲଖ ନାଇଁ ନାଇଁ ସେ ଭୟସ ରେକାର୍ଡ ଛାଡିଥିବେ।
ହଁ।
ତୁ ଭଏସ ରେକର୍ଡ ଶୁଣିକି ତୁ ଲେଖିକିଛଡ଼ିବୁ ସେଇଟାକୁ। ଆଉ ସିଏ ଲେଖିକି ଛାଡିଥିବ ଓଡିଆରେ ମାନେ ମାନେ ସେଇଟାକୁ ତୁ ମାନେ କ୍ୟରରେ ପଢିବା ଦରକାର।
ହୁଁ।
ପଢିବ ବଲେ ତତେ ମିଳିବ ଅ ଶହେ ଟଙ୍କା କି ଏମତି ପଚାଶ ଟଙ୍କା ଯେତେ ଟଙ୍କା ସେ ଦେବେ ଆଉ।
ଏ ଜଉ କେତେଟା ମିିଲଣି ତତେ?
ମୋହର ବେଶ ବାରଶହ ଟା ଖଣ୍ଡେ ହେଇଯ ବ ସେନି।
କେତେ ଦିନ ହେଲା ମିଶିଲୁନି କି?
ର ର ଦଶ ମିନିଟ ହେଇଗଲା ମୁଁ ଆଉ ଥରେ ଲଗଉଛି।
ହଁ।